ଶୁଭୁଚି ଶୁବୁଚି ତ?
ହଁ ସୁୁବୁଚି ସବୁ।
ଆଉ ଖାଇବା ସଇଲାଣି?
ହଁ ଏବେ ଜଷ୍ଟ ଖାଇକି ଉଠିଲି ଆଉ।
କଣ ହେଇଥିଲା ରୋଷେଇ ଆଜି?
ରୋଷେଇ ହେଇଥିଲା ଭାତ ଡାଲି ପୋ ପୋଟଳ ଭଜା ଆଳୁ ଚଟଣି ଏଇଆ ଆଉ।
ହୁଁ ଖରାରେ ତ ଖାଇବାକୁ ଛାଉନି ମୁଁ ଆଜି ପଖାଳ ଖାଇଲି ପଖାଳ ଆଚାର ହଁ। ପଖାଳ ଖାଇଲେ ଶାନ୍ ନ୍ତି ଲାଗୁଛି ଖରା ଦିନେ ଗରମରେ ଗରମ ଖାଇଲେ ପାଟି ଫାଟି ଲାଗୁଛି ପୋଡ଼ି ଯିବ।
ହେଲା ଆଉ ଇଚ୍ଛା ହେଲାଣି ଆଉ ଖାଇଲିନି ମୁଁ ଗରମ ଖାଇଦେଲି ଆଉ।
ହୁଁ। ପଖାଳ ଖାଇଦବ ଟିକେ ଭଲ ଲାଗିବ ନା ଆଉ ଯେମିତିଆ ଖରା ହଉଛି ସନଷ୍ଟୋକ ହେଇଯିବ।
ଆଉ କଣ କରୁଚୁ?
ଶୋଇଚୁ ଆଉ।
ହଁ ଖାଇକି ଶୋଇଚୁ ଆଉ।
ହୁଁ ଆଉ ଏ ଡ୍ରେସ୍ ଆଣିସାଇଲୁଣି?
ହଁ ହଁ।
କେମିତିଆ ଡେସ୍ ଭଲ ଲାଗେ ମାନେ ସଟ୍ ନା ଜିନ୍ସ ନା ଶାଢ଼ୀ?
ନା ମତେ ଟପ୍ ଭଲ ଲାଗେ ଜିନ୍ସ ଟପ୍। କିନ୍ତୁ ମୁଁ ଏଥରକ ଜିନ୍ସ ଟପ ଆଣି ନାଇଁ।
ଇ ହବ। ସବୁଆଡ଼େ ତ ଯାଇ ହବନି ନାଇଁ ଆମେ ମନ୍ଦିର ଯାଇ ଗଲେ ଆମକୁ ସାଲୱାର ସୁଟ୍ ପିନ୍ଧିବାକୁ ପଡ଼ିବ।
କିନ୍ତୁ ମୁଁ ଏଇଥର ଫର୍କ୍‌ ନେଇ ଆସିଛି।
ହଁ ଫ୍ରକ୍ ପିନ୍ଧି ଯାଇ ହବ କିନ୍ତୁ ଜିନ୍ସ ଟା କଣ ସବୁ ଠିକି କମ୍ଫର୍ଟେବଲ? ଗରମ ରେ ଜିନ୍ସ ପିନ୍ଧିବ
ଜିନନ୍ସ ଟପ ଆଣୁଛି ନା ସେଥିପାଇଁ ଏଥରକ ନେଇ ଆସିଲି ସେଇ ଫ୍ରକ୍‌ ଆଉ
ଶୀତ ଦିନେ ଜିନ୍ସ ଟା ପିନ୍ଧିବ ଚଳିବ ଶୀତେ ଟିକେ କମ୍ ଲାଗିବ। ହେଲେ ଖରା ଦିନେ ଗରମ ଲାଗିବ ଜିନନ୍ସ ପିନ୍ଧିଲେ
ଘରେ ତ ଯାହା ପିନ୍ଧିଲେ ଗରମ ଲାଗିବ। ତ ଜିନ୍ସ କଣ ନାଇଟି ପିନ୍ଧିଲେ ବି ଗରମ ଲାଗୁଛି
ହଁ ଆଉ ଘିମିରି ଫିମିରି ହେଇଛି।
ହଁ ସେମିତି ମୋର ହୁଏନି କିନ୍ତୁ ଏଥରକ ହେଇଛି ଟିକେ ଟିକେ ଆଉ
ହୁଁ ଆଉ ରଜରେ ତମର ଘରେ ପୋଡ ପିଠା ହୁଏ
ହଁ ହୁଏ।
ଆଉ ପୋଡ଼ପିଠା କେମିତି ହୁଏ ଯାଣିଛ।
ନା ମୁଁ ଜାଣି ନାଇ ମୁଁ କଣ କରେ କରିବା ଲୋକ ଜାଣିବ ନା।
ହଁ ତଥାପି ଟିକେ ଦେଖିବ ନା ଆଉ କରିବ ନିଜେ ପୁଣି କରିବ ନା ନାଇଁ। ନିଜେ କେବେ କର ନା ନାଇଁ ଦେଖିବୁ ନା ଆଉ।
ନା।
ହଁ, ମୁଁ କହୁଛି ହଁ ମୁଁ କହୁଛି ଏଥର ତୁ ଟ୍ରାଏ କରିବୁ ହେଲା।
ଓହୋଉ।
ବହୁତ ଇଜି। ଆଗେ ସିନା ଚୁଲିରେ ହୁଏ। ମାନେ ବହୁତ ଟାଇମ ମାନେ ମା ମାନେ କରନ୍ତି, ଚୁଲି ରେ ବସିକି। ଆଗେ ପୋଡନ୍ତି। ହଁ। ପୋଡ଼ନ୍ତି ପୁଣି ତା ଉପରେ ପ ଥୁଅନ୍ତି ନିଆଁ। ସେ ଉପରକୁ ପଡ଼େ ତଳେ ବି ପଡ଼େ। ଗ୍ୟାସ୍ ହେଇଗଲାଣି। ସମସ୍ତେ ଏବେ ଗ୍ୟାସ କରୁଛନ୍ତି। ଆଉ ପୋଡା, ପୋଡା ହେଉନି। କୋଉଟା ଟେଷ୍ଟ ଲାଗୁଥିବ ଚୁଲି ରେ ନା ପ୍ରେସର କୁକର ରେ।
ଚୁଲିରେ ହିଁ ଭଲ ଲାଗିବ। ଏ ଚୁଲି ଜିନିଷ ସବୁ। ଚୁଲି ରେ ଯାହା ହେଲେ ବି ଭଲ। ଭଲ ଲାଗେ।
ହଁ, ଚୁଲି ରୋଷେଇ ଆଉ ଗ୍ୟାସ ରୋଷେଇ ଛାଡିବ।
ନା
ହଁ, ଆଗେ ସବୁ ଚୁଲିରେ ହୋଉଥିଲା। ମାଟି ହାଣ୍ଡି ହୋଉଥିଲା। ଏବେ ସବୁ ଷ୍ଟିଲ ବାସନ ହେଇଗଲାଣି। ଏତି ମାଟି ଖରା ଦିନ ଆଇଗା। ଫ୍ରିଜ ପାଣି ପିଉଛ ନାଁ?
ଆଁ।
ଫ୍ରିଜ୍ ପାଣି ଏବେ ଖରାଦିନେ ପିଆ ହଉଛି ନା ନାଇଁ?
ହଁ, ହଁ ସେଇଟା ଆଉ ବନ୍ଦ ହବ।
ମାଟିର ହାଣ୍ଡି ଥିଲା। ସମସ୍ତେ ମାଟିରେ ପାଣି ରଖିକି ପିଅନ୍ତି। ସେଇଟା ବି ଭଲ।
ଆଜିକାଲି କି ମାଟି ପାଣି ଆଉ ପିଉଛି? ସମସ୍ତଙ୍କର ତ ଫ୍ରିଜ ଆଉ। ମାଟରେ କିଏ ପାଣି ପିଉଛି? ଫ୍ରିଜରେ ପୁରା। ସାଙ୍ଗେ, ସାଙ୍ଗେ ପିଅ ପୁଣି ଦେଇ ରଖିଦବ। ସମସ୍ତଙ୍କର ଫ୍ରିଜ ଆଜିକାଲି।
ହଁ। ହଁ, ମୁଁ ପୋଡ ପିଠା କହୁଛି। ଏଥର କେଏିବ ହେଲା। କହିବି? ପୋଡ ପିଠା କହୁଛି କରିବ? ଶୁଭୁଚି?
ହଁ, ହଁ।
ହ୍ୟାଲୋ।
ହଁ କୁହ।
ହଁ ଫାଷ୍ଟ କଣ କରିବ ନା, ମାନେ ଦି ଘଣ୍ଟା ଆଗରୁ ଚାଉଳ, ବିରି ବତୁରେଇକି ରଖ ଦ ବିରି ଭାଗ ଟିକେ ଅଧିକ ଦବ। ବିରି ଭାଗ ଅଧିକ ଦେଲେ, ଯଦି ସ୍ପଞ୍ଜି ସ୍ପଞ୍ଜି ଲାଗିବ ହେଲା। ଚାଉଳ, ବିରି କୁ ବତୁରେଇ ରଖିଦବ ଦି ଘଣ୍ଟା ଆଗରୁ। ସେମତି ପୋ ପୁରା ଆଗେ ତ ପଢୁଥିଲେ, ମାନେ ଉପରେ ତାର ତଳୁ ବି ନିଆଁ ଖାଇବ ଉ ଉପରୁବ ନିଆଁ ସେଇଟାକୁ ସେମାନେ କହୁଥିଲେ ପୋଡ ପିଠା। ଏବେ କଣ ଆଉ ପୋଡା ହଉଛି? ହଁ, ଯେମିତି ଛେନା ପୋଡ, ଛେନା ପୋଡ। ନା ଅଛି ଛେନା ପୋଡ, ଛେନାପୋଡ କଣ ପୋଡା ହଉଛି? ସେମିତି ଭିତରେ, ଭିତରେ ହଉଛି ନା ହେମତି ଉ ଉପରେ ତାର ନିଆଁ ଦିଆ ହଉଛି। ହଁ, ସେମିତି ଆରୁ ସେମତି ନା ପୋଡ ପିଠା। ହଁ, ଏଇଟା ବି ସେମିତି ପୋଡ ପିଠା। ହୁଁ। କଣ କରିବ ନା ବିରି, ଚାଉଳ
ପୋଡ଼ ପିଠା।
ହଁ, ଉପରେ ପକାନ୍ତି ନା ନିଆଁ ସେଥିପାଇଁ, ତାର ଉପରେ ନିଆଁ ଆସେ। ତଳୁ ବି ନିଆଁ ଆସେ। ସେଥିପାଇଁ, ତାକୁ ପୋଡ ପିଠା କୁହନ୍ତି।
ହୁଁ।
ହୁଁ କଣ କରିବ ବିରି, ଚାଉଳ ଆଗରୁ ବତୁରେଇ ଦବ। ଉଁ ତମ ଇଚ୍ଛା ଅ ନଡିଆ ପକେଇ ପାରିବ। କାଜୁ, କିସମିସ ତମ ଯାହା ଇଚ୍ଛା ଭଲ ଲାଗେ ତମ ହଁ ସବୁ ଆଣିବ। ଫାଷ୍ଟ କାଜୁକୁ ଭାଜିଦେବ। ନଡ଼ିଆ ବି ଚାହିଁଲେ ତୁମେ ଟିକେ ରୋଷ୍ଟ କରିପାରିବ। ହେଲା।
ଉପରେ।
ନା ନା ରୋଷ୍ଟ ମାନେ ଯେମତି ଭାଜିବ ତେଲରେ ଟିକେ ନେବ। ହୁଁ। ଭାଜିଦେବ ଟିକେ ତେଲରେ ନଡିଆକୁ କାଜୁ କିସମିସ। ତାପରେ ଘିଅ ଦରକାର। କଣ କଣ ସାମଗ୍ରୀ ଦରକାର କହୁଛି ବିରି ଚାଉଳ ବିରି, ଚାଉଳ, ଆଉ ଗୁଡ ଦରକାର। ଘିଅ ଦରକାର। ଏତିକି ହେଲେ ହେଇଯିବ। ନଡିଆ ବି ଦରକାର। ଫାଷ୍ଟ କାଜୁ, କିସ୍ମିସ୍ ନଡିଆକୁୁ ଭାଜିଦବ ତାପରେ ସବୁଆଡେ ତାପରେ ଟିକେ ଗୁଡ କୁ ଟିକେ ମେଲ୍ଟ କରିଦବ ପାଣି ରେ। ବିରି ଚାଉଳ କୁ ଗ୍ରାଇଡିଙ୍ଗ କରିଦବ ପାଣିଆ ପାଣିଆ ଯେମିତି ସେମିତି। ଅ ଆଣଟା ରହିବ ତା ତାପରେ ଉ ଗୁଡ କୁ ଟିକେ ମେଲ୍ଟ କରିକିନା ସେଇ ଆଣ ଦିହରେ ମିକ୍ସ କରିଦବ। ମାନେ ବିରି ଚାଉଳ ବ୍ୟାଟର କୁ ଆଉ ଗୁଡ ଟାକୁ ମିକ୍ସ କରିଦବ ହେଲା।
ସେଇ ତା ଦେହରେ ପଡିବ ବୀଚାଉଲ ଯୋଉ ବଟା ହେଇଥିବ ତା ଦେହରେ ପୁଣି ଗୁଡ଼ ପକାହବ।
ଗୁଡ ମାନେ ଟିକେ ପାଣିରେ ମେଲ୍ଟ କରି ପକେଇବ ତାକୁ ଛାଣିି ବି ଦବ ଟିକେ। ଗୁଡ ଦେହରେ ବି ଟିକେ ଅସ୍ନା ରୁହେ ନା ଧୂଳି ହେରିଆ ରହିଯାଏ। ତାପରେ ଗୋଟେ ପ୍ରେସର କୁକର ନବ, ସେଥିରେ ଘିଅ ସବୁଆଡେ ଭଲସେ ବୁଲେଇଦବ। ତଳେ ଚାହିଁଲେ ଉଁ ନଡିଆ ରଖିପାରିବ ସାଇଜ ରେ ଡିଜାଇନ ମୁଁ ଦେଖିଆ ଯିବା ପାଇଁ ଭଲ ତା ଉପରେ ସେଇ ବ୍ୟାଟ ଟର କୁ ଢାଳିଦବ ପ୍ରେସର କୁକର ଭିତରେ। ପ୍ରେସର କୁକର ଆଉ ଉପରେ ଯେମିତି ତମେ ଚାହିଁବ ଗାର୍ନିସିଂ କରିବା ଭଲସେ ଯୋଉ ଅ କାଜୁ ପକେଇବ ନଡ଼ିଆ ପକେଇବ ଆଉ ସେ ଯୋଉ ଚେରି ହେରିଆ ଜଣେ ଜଣେ ଚେରି ପକାନ୍ତି ତମେ ଇସ ତମେ ଚାହିଁଲେ ଚେରି ପକେଇ ପାରିବ।
କାଜୁ ଫାଜୁ ପକେଇଲେ ହେଇଯିବ ଚେରିଆ ପକେଇବ ଭଲ ଲାଗିବନି।
ସେ ଜନ ଜଣେ ପକାନ୍ତି ଯାହାକୁ ଯୋଉଟା ଭଲ ଲାଗେ ଫ୍ଲେଭର ସେ ସେଇଟା ପକେଇବ। ହଁ। ତାପରେ ପ୍ରେସର କୁକର ଦେଇଦବ ମିନିମମ୍ ସେ ଲାଗିବ ତମକୁ ଚାଳିଶ ରୁ ପଇଁଚାଳିଶ ମିନିଟ୍। ଅ ସିଟି କାଢିଦବ ପ୍ରେସର କୁକର ରୁ।
କେତେଟା ସିଟି?
ସିଟି ଦବନି ସିଟି କାଢିଦବ ସିଟି ଅ ସେମତି ବିନା ସିଟି ରେ ବସେଇବ। ମିନିମମ୍ ଚାଳିଶ ରୁ ପଇଁଚାଳିଶ ମିନଟି ଲାଗିବ। ଲୋ ଫ୍ରେମ୍ ରେ ବସେଇବ ମାନେ ହାଇ କରିବନି ହାଇ କଲେ କଣ ନା ତଳ ଟା ପୋଡିଯିବ।
ହଁ।
ଯେତେ ଲୋରେ ବସେଇବ ତାପରେ ପଇଚାଳିଶ ମିନିଟ୍ ଖଣ୍ଡେ ହେଇଗଲେ ଉୁଁ ବନ୍ଦ କରିଦବ ଗ୍ୟାସ୍ ସାଙ୍ଗେ ସାଙ୍ଗେ ଖୋଲିବନି। ତା ଦଶ ମିନିଟ ପରେ ଖୋଲିବ ଗୋଟେ ଟୁଥ ପିକ୍ ନେଇଯିବ ନହେଲେ ଛୁରୀ ଫୁରି ଥିବ। ତମର ଚେକ୍ କରିବ ଏଟା ହେଇଛି ନା ନାଇଁ ତା ଭିତରେ ମାନେ ଏମିତି
ଚୁଲିରେ କରିହବନି କି?
ହଁ ଚୁଲି ତ ଡେକ୍ଚିରେ କଲେ ବି ହବ। ଡେକ୍ଚିରେ କଲେ ଆଗରୁ ଟିକେ ନାକୁ ଜଣେ ଜଣେ ଆ କେମତି କରୁଛନ୍ତି କରେଇ ବସି ଦଉଛନ୍ତି ଚୁଲି ରେ ତା ତଳେ ଲୁଣ ହେରିଆ ଭାଜି ଦଉସନ୍ତି। ଏମତି ଗୋଟେ ଷ୍ଟାମ୍ପ ଥଇ ଦେଇକି ନା କଂସା ଫନସା ହଉ କି ଯୋଉଥିରେ ହଉ ର କକ୍ ମାନେ କରଖି ଦେଇକିନା ତାପରେ ଗୋଟେ ଘୋରଣୀ ଦେଇ ଦଉଛନ୍ତି। ଯୋଉଠି କଲେ ବି ହବ ଚୁଲି ରେ ବି କଲେ ହବ।
ହଉ ଦେଖିବାଆଉ ଯୋଉଥି ସହଜ ଲାଗିବ ସେଇଥିରେ କରିବା ଆଉ।
ହଁ।
ହଁ।
ଭଲ ଲାଗିଲେ କରିବ ଆଉ ୟୁଟ୍ୟୁବ ରେ ତ ସବୁ ମିଳିଯାଉଛି ଦେଖ
ହଁ ସବୁ ତ ୟୁଟ୍ୟୁବ ରେ ଯାହା ଯାହା ସର୍ଚ କରିଦବ ସବୁ ପରେ ସବୁରେସିପି ତ ପଳେଇ ଆସୁଛି ଆଉ।
ହୁଁ ଆଉ ମାନେ ୟୁଟ୍ୟୁବ ରେ କୋଉ ଭିଡିଓ ଦେଖିବା ବେଶୀ ଭଲ ଲାଗେ?
ମୁଁ ତ କୋରିଆନ ଡ୍ରାମା ଦେଖେ ବ୍ଲଗ ବି ଦେଖେ।
ହଁ କୋରିଆ ଡ୍ରାମା କୋରିଆଡ୍ରାମା ମୁଁ ଦେଖିଛି ଗୋଟେ ଦିଟା ଭଲ ଲାଗେ କିନ୍ତୁ ସବୁଠୁ ଭଲ ପାକ କିସ୍ତାନ ଡ୍ରାମା ଭଲ ଲାଗେ।
ଅମ୍ ତାର ବେଶୀ ଏପିସୋଡ ଅଛି କେନୁ କୋରିଆନ ଡ୍ରାମାରେ କୋଡ଼ିଏ ତିରିଶଟା ଏପିସୋଟ ରୁ ଓ ପାକିସାନା ଡାମା ବହୁଦେଖୁ ସଦାବେଳେ।
ଚି କେଡ୍ରାମା ୟୁଟ୍ୟୁବ ରେ ସବୁ ଏପିସୋଡ ଆସୁଛି।
ହଁ ୟୁଟ୍ୟୁବ ରେ ବି ଆସୁଛି।
ହୁଁ ମାନେ ତାର ଗୋ
ୟଟ୍ୟୁବରେ କିନ୍ତୁ ଇଙ୍ଗୀ ଇ ହିନ୍ଦୀ ଏତେସାଙ୍ଗରେ ଇଂଲିଶ ସବଜେକ୍ଟ ରେ ବେଶୀ ଆସୁଛି।
ହଁ।
ହଁ ସେଇଠୀ ନ୍। ଦେଖ ତଳେ ଇଂଲିଶରେ ବି ଲେଖା ହେଇଯାଉଛି ମାର୍ଲେ ରେ। ଯା ବୁଝି ବୁଝିପାରିବି ବୁଝିପାରିବ ଆଉ।
ହଁ ସବୁଠୁ ଭଲ କେ
ଏଇ ପାକିସ୍ତାନ ଡ୍ରାମା ହିନ୍ଦୀରେ ପଳେଇ ଆସୁଛି ଆଉ।
ହଁ କୋରିଆର ହଁ ମିଳୁନି ବି ସହଜରେ ୟୁ
ହଁ ଗୋଟେ ଗୋଟେ ଏପିସୋଡ ବି ବେଳେବେଳେ ମିଳେନି।
ହଁ ସେମତି କୋଉ ଆପ୍ ଅଛି ଯେମତି ଦେଖିପାରିବ।
ହଁ ମୁଁ ତ ଏମ୍ ଏସ ଏଲଦେଖେ ତାପରେ ଏଥିରେ ମିନି ଟିଭି ଦେଖେ। ହେଇ ସେଥିରେ ବି ଆସେ ସେତେବେଳେ ବହୁତ୍ ଏମବିି ନିଏ ଏମ ଏସ୍ ପ୍ଲେୟାର ଟିକେ କମ୍ ଥାଏ।
ଡାଟା ବହୁତ୍ ନିଏ ଆଉ ମାନେ ଡାଉନଲୋଡ କରି ଦେଖିଲେ ହବ। ନା ସେମିତି ଡାଟା ଦେଖିପାରିବୁ।
ଥରେ ତମେ ମି ଡାଉଲୋଡ କରି ଦେଖିପାରିବ। ନହେଲେ ସେମିତି ମାନେ ସେମିତିି ଦେଖିଲେ କଣ ହବ ବେଶୀ ମାନେ ଆୟୁଟାଇଜି ପଳେଇ ଆସେ ଏଇରା ଆଉ। ଏ ଯୋଉ ଡାଉନୁ ମାଗିଲେ ଗୋଟା ଏତର ଦେଖେଇ ଦବା ଆଇଟାସିଟିଯି କିଛି ଆସିବନି ଏକା ତିନି ଚାରିଟା ଇଫେକ୍ଟ ପଳେଇ ଆସି ଚିନା।
ହଁ ସବୁଠୁ ଭଲ କେ ଡ୍ରାମା ମାନେ କୋଉଟା ବେଶୀ ଅଧିକ ଭଲ ଲାଗେ।
ମତେ ତ ଭଲ ଲାଗେ ମାଇ ଗାର୍ଲଫ୍ରେଣ୍ଡଇଜ ଏଲିଏନ ସେଇଟା ଭଲ ଲାଗେ। ଆଉ ଆହୁରି ବି ଅଛି କେତେ।
ହୁଁ।
ମୁଁ ତ ପ୍ରାୟ ସବୁ ଦେଖି ସାଇଲିଣି ନୂଆ ନୂଆ ଆସୁଛିି ସେରା ଦେଖିବି ଆଉ।
ହଉ।
ତମେ ବି କେବେ ଦେଖ ଭଲ ଲାଗିବ ଆଉ।
ହଁ ଦେଖିବା ଏଥର ଆଉ।
ଅଁ।
ହଉ ହଉ ରଖୁଛି ଆଉ।
ହଁ ହଁ।
ହଉ।